ହଁ ଭାଇ କଣ କରୁଛନ୍ତି?
ହଁ ଏଇ ଘ ବସିଛି ଆଉ ତମେ?
ହଁ ମୁଁ ଏଇ ଖାଇସାରି ବସିଛି ଆଉ ତମେ ଖାଇ ସାଇଲଣି?
ହଁ ଖାଇ ସାରିଲିଣି ତମେ ଖାଇ ସାରିଲାଣି ହଁ।
ହଁ ଏଇ ଜଷ୍ଟ ଖାଇକି ବସିଲି ବା।
ହଁ ହଁ।
ଆଉ କଣ ଖବର ସବୁ ଭଲ?
ହୁଁ ଭଲ।
ହଁ ପଡ଼ିଛି ପଡ଼ିଛି। ହଁ ସେମିତି ଚାଲିଛି ସବୁ ଆଉ। ଘରେ ସମସ୍ତେ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ଆ